ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଥିଲେ।
ନାଇଁ ଛୁଆମାନଙ୍କୁ ଟିକେ ପାଠ ପଢ଼ାଉଥିଲି ପଢ଼େଇ ସାରିକି। ଏଇ ବସିଲି ଯାଉଛି ରୋଷେଇ କରିଥାନ୍ତି। ମୁଁ ଦେଖିବା ବାନ୍ଧାବ କଣ କରୁଛନ୍ତି।
ହଁ ମୁଁ ବି ଏବେ ଏଇ ଟେ ରୋଷେଇ ସାରିକି ଆସିଲି ରୁଟି କଲି। ଆଉ ଆମର ଟିକେ ଗୋଟେ ଆଳୁ ବାଟି ହୁଏ ସେଇଟା ଟିକେ ତାଙ୍କୁ ପାଇଁ କଲି କରିକି। ଥୋଇଦେଇକି ଆସିଲି ଆଉ।
ସେଇଟା କଣ।
ସେଇଟା ଆମର କଲିକତା ଖାଇବା ସେଇଟା ସେଇ ରୋଷେଇଟା କଲିକତାରେ ପ୍ରାୟ ଲୋକ ଲୋକ ଖାଆନ୍ତି ସେଇଟାକୁ।
ବାହାର ଦେଶରେ।
ଆ ବାହାର ନୁହଁ ଆମ ଏଇ ଯୋଉ କଲିକତା ଅଛି ଆମ ରାଜ୍ୟ ସେଇଠି ହିଁ କରନ୍ତି ବେଶୀ। ସି ବଙ୍ଗାଳୀ ଲୋକ ଟିକେ ଖାଇବାକୁ ଭଲ ପାଆନ୍ତି।
ଓହୋ କେମିତି କଣ କରୁଛନ୍ତି।
ଆ ସେଇଟା କଣ କି ଖାଲି ଆଳୁ। ଆଳୁକୁ ଛୋଟ ଛୋଟ ପିସ୍ କରିକି କାଟିଦେବେ। ଆଉ ତାପରେ ତା ଦେହରେ ଗୋଟେ ଟମାଟର ଦିଟା ପିଆଜ। ଆପଣ ଯେତିକି ମାନେ ମୁତାବକ ରାଗ ଖାଆନ୍ତି ସେତିକି କଞ୍ଚାଲଙ୍କା ପକେଇବେ। ଆଉ ଟିକେ ସୋରିଷ ତେଲ ପକେଇଦେବେ ଟିକେ ହଳଦୀ ଆଉ ତମେ ଲୁଣର ଯେତିକି ପରିମାଣ ଯ ଯେତିକି ଲୁଣ ଖାଆନ୍ତି ସେତିକି ପରିମାଣରେ ଲୁଣ ପକେଇକି ଗୋଟେ ହାଣ୍ଡିରେ ଏଁ ଢାଙ୍କିକି ଜାଳ ଟିକେ କମ ଦେଇକିନି ଦିମା ଆଞ୍ଚରେ ବସେଇଦବେ। ସେ ଫୁଟି ଫୁଟି ଫୁଟି ଫୁଟି ଟିକେ। ଟିକେ ମରିଯିବ ସେତେବେଳେ ଫୁଟିବ ନା ବାସ୍ନା ଟା ବହୁତ ବଢିଆ ବାସ୍ନା ଆସିବ। ତାକୁ ଛୁଙ୍କ ଫୁଙ୍କ ଆଉ କିଛି ହବନି। ସେଇଟା ହିଁ ପୁରା ଫୁଟି ଫୁଟି ଫୁଟି ଫୁଟି ସେଇଥିରେ ଆଳୁ ସିଝିଯିବ ସିଝିକି ଟିକେ ବୋହିଗଲା ଟାଇପ ର ହେଇଯିବ ବହଳିଆ ଟାଇପ ର ଆଉ ତାପରେ ଟିକେ ବହଳିଆ ବହଳିଆ ହଁ ତାପରେ। ଟିକେ ଯେମତି ଆମେ ଡାଲିଟା ଯେମତି ସିଝିଗଲା ପରେ କେମତି ଡଙ୍କି ମାରି ଦଉଚେ, ସେମତି ଟିକେ ଡଙ୍କି ମାରଦେବେ ତାପରେ ତାକୁ ରୁଟି ସହ ଖାଇବେ ତାର ଟେଷ୍ଟ ଗୋଟେ ଅଲଗା ଆଉ ଯଦି ଧଣିଆ ପତ୍ର ଠିବ ଟିକେ ଟିକେ ଅଣିଆ ପତ୍ର ପକେଇ ଓହ୍ଲେଇ ଦେବେ, ଆଉ କିଛି ଦରକାର ନାହିଁ ତାକୁ। ସେଇଟା ପକେଇକି ଖାଇବେ ଦେଖିବେ ବଢିଆ
ଯାହାହଉ ନୂଆ କଥା ଗୋଟେ ଶିଖିଲି, ମତେ ତ ଏମିତି ନୂଆ ନୂଆ ଖାଇବା ଭଲ ଲାଗେ। ଆଉ ମୁଁ ଏଇଟା ସତରେ କ ଅଥରେ କରିକି ଦେଖିବା ଖାଇବି ଆଉ।
ହଁ ସେଇଟା ଆଳୁରେ ମାନେ ବହୁତ ବଢିଆ ଲାଗେ, ତାଙ୍କୁ ଟିକେ ବେଶୀ ପସନ୍ଦ ତ ଯଦି ଆଳୁ ବାଟି ହେଇଛି ଆମ ଘରେ ସବୁ ଲୋକଙ୍କୁ ବହୁତ ପସନ୍ଦ। ଫାଷ୍ଟ କିନ୍ତୁ ମୁଁ ଯେତେବେଳେ ଆସିଲି ମୁଁ ତ ଜାଣିନଥିଲ ଏଇ ଜିନଷ ଷଟା ନା, ଯୋଉ ଦିନ ଆମ ଫାଷ୍ଟ ବାହାଘର ମୁଁ ଆସିଲି ରାତିରେ ସେଇ ଜିନିଷଟା ମତେ ଖାଇବାକୁ ଦେଲେ। ଆଉ ତାଙ୍କ ଘରେ ଯୋଉ ରୁଟି ଟା କୁହନ୍ତିନି ଟାଣ ଟିକେ ଯୋଉ ଅଟାଟା କଣ ପେଶାଲ ଅଟା ନା କୋଉ ଅଟା ଗୋଟେ ଥାଏ ଟିକେ ଟାଣୁଆ ଟାଣୁଆ ଲା ଲାଗେ ରୁଟିଟା, ସେଇ ଅଟାଟା ତାଙ୍କ ଘରେ ରୁଟି ହୁଏ। ଆଉ ଏଇ ଆଳୁ ବାଟିଟା ହେଇଥାଏ ମତେ ଯେତେବେଳେ ଦେଲେ ମୁଁ ଭାବିଥିଲି ସେଇଟାକୁ ଡାଲମା ବୋଲି। ମୁଁ ଡାଲମା ଭାବିକି ଭାବିଲି ଆ ଦେହରେ କଣ ଜାଇ ଫାଇ ନାହିଁ, କଣ ଖାଲି ଆଳୁ ଗୁରା ପକେଇକି ଦେଇ ଦେଇଚନ୍ତି ନା କଣ? ମୋ ବାହାଘର ମାସେ ପରେ ମୁଁ ଜାଣିଲି ଯେ ସେଟା ଆଳୁ ବାଟି ବୋଲି। ମୁଁ ସେତେବେଳେ ଯାଙ୍କେ ବି ଜାଣିନଥିଲି କିନ୍ତୁ ଏଇଠି ତାଙ୍କର ଏଇଠି ବି କେହି ଜାଣିନାହାଁନ୍ତି ପ୍ରାୟ କିନ୍ତୁ ଆଙ୍କ ଘର ଲୋକ ପ୍ରାୟ କରିକି ଖାଆନ୍ତି। ଆଉ ଯିଏ ଯେମତି ଶୁଣିଚନ୍ତି ମୁଁ ତାପରେ ଆମ ଘରୁକୁ ଗଲା ପରେ ମୁଁ ଥରେ କଲି ମୋ ଭାଇ କି ଭାରି ପସନ୍ଦ ଆସିଲା ଖାଇଆଟା।
ହଁ ହଁ।
ହଁ ଭଲ ଲାଗେ, ବହୁତ ଭଲ ବି ଖାଇଆ। ମୋର ଆଉ ଗୋଟେ ବାନ୍ଧବୀ ସିଏ ସବୁବେଳେ ମତେ କୁହେ କେବେ ଆସିଲେ ଆଗେ ଟିକେ ବନେଇବୁ ମୁଁ ଖାଇବି, ତାପରେ କଣ ଯାହା କରିଆ। ହଁ ଗଲେ ବନେଇବି ନିହାତି। ଆଉ ଗୋଟେ ଜାଣିଥିବେ, ଆଚ୍ଛା ଖୁଦୁ ବିତା କରି ଜାଣିଛନ୍ତି?
ଏଇ ଯୋଉ ଖୁଦରେ ଯୋଉ ବି ରି ଆଉ ଉଷୁନା ଚାଳ, ଆଉ କଣ?
ଆମେ ଯୋଉ ଛେନା କରୁଚେ, କ୍ଷୀର ଛେନାଟା ମାନେ ଦୁଧୁ ଛେନା ନୁହଁ ଏଇ ଯୋଉ ଦହି ବସେଇକି ଯୋଉ ଛେନାଟା ଆମର ବସା ହଉଛି ମ, ହଁ ସେଇ ଛେନାଟାର ଯୋଉ ପାଣିଟା ବାହାର କରୁଚେ, ସେଇ ପାଣି ଆଉ ଆମର ଯୋଉ ଅରୁଆ ଚାଉଳ ଅଛି, ଦି ମୁଠା ଅରୁଆ ଚାଉଳ ଆପଣ ପକେଇଥିବେ, ପକେଇକିନି ଭେଦେଇ ଦେଇ ଥିବେ ପାଣିରେ ଟିକେ ଦି ଘଣ୍ଟା ପରେ ତାକୁ ବାଟିଦେବେ, ବାଟିଲା ପରେ ତା କଣ ପିଠଉଟା ହେଇଯିବ ସେ ପିଠଉଟାକୁ ସେ ଯୋଉ ଛେନା ପାଣି ଦେହରେ ଗୋଳେଇଦେବେ, ଗୋଳେଇଦେବେ ଆଉ ର ରସୁଣ ଯୋଉ କଢେଇରେ ଧର ତେଲ ଆଉ ପଞ୍ଚୁ ଫୁଟଣ ଆଉ ରସୁରୁଣ ଟିକେ ଛେଚିକିନି ପକେଇବେ, ଆଉ ସବୁ ଶୁଖିଲା ଲଙ୍କା ଦେଇକି ଛୁ ମାନେ ଛୁଙ୍କ ମାରିଦେବେ, ମାରିଦେଲା ପରେ ତାକୁ ଟିକେ ଘାଣ୍ଟିବେ ଘାଣ୍ଟିବେ ସେବ ଫୁଟି ଆସିବ ଫୁଟି ଆସିଲା ପରେ ତା ପାଣି ଧୀରେ ଧୀରେ ଧୀରେ ମରିବ। ମରିଲା ପରେ ସେଇଟା କଣ ବହଳିଆ ବହଳିଆ ଟାଇପର ହେଇଯିବ ତାପରେ ସେଇଟା ଆପଣ ଖାଇବେ। ତା ଦେହରେ ଟିକେ ଲୁଣ ପକେଇବେ ଆଉ ଟିକେ ହଳଦୀ ଗୁଣ୍ଡ ପକେଇଦେବେ। ଆଉ ସେଇଟା ଖାଇବେ ସେଇଟା ଦେହ ପାଇଁ ବହୁତ ଭଲ। ପ୍ରାୟତଃ ସେଇଟା ଶୀତ ଦିନେ ଖାଆନ୍ତି। ହଁ। ତାପ ପାଟିକି ଜଷ୍ଟ ଟିକେ ହାଲକା ବି ପିତା ଲାଗିବ କିନ୍ତୁ ବହୁତ ଟେଷ୍ଟେ ତାର।
ଓହୋ। ଆଉ ନା ଆମର କଣ ମୁଁ ଖୁଦପିତା ଆମର କୋଉଟାକୁ କୁହନ୍ତି ଯୋଉ ଉଷୁନା ଚାଉଳ ଅରୁଆ ଚାଉଳ ଯୋଉ ଖୁଦ ସବୁ ଉମ୍ ଚାଉଳକୁ ପାଛୁଡ଼ି ଖାଇ ଦେଇଥାନ୍ତି। ତା ଯୋଉ ଖୁଦ ସବୁ ରଖିଥାନ୍ତି, ଆଉ ଜେଜେମା ତାଙ୍କର କଣ କରନ୍ତି ନା ଏଇ ଯୋଉ, ସବୁଦିନି ଚାରିଟା ବେଳକୁ ସେ ଭେଦେଇ ଦେଇଥିବେ ଅରୁଆ ଚାଉଳ ଳ ଖୁଦ ଆଉ ଉଷୁନା ଚାଉଳ ଖୁଦ ଆଉ ବିରି କଣି ସେୟାକୁ ଭେଦେ ଦେଇ ଦେଇଥିବେ ତାକୁ ସଞ୍ଜ ବେଳକୁ ବାଟିକି ପୋଡିକି ପିଠା କରିକି ଦିଅନ୍ତି।
ହଁ। ଆଉ ଆମର ବି ସେଇ ପିଠାଟା ହେଇଥିଲା କି ସେ ବହୁତ ବଢିଆ ଲାଗେ ଆମ ବୋଉ ସେଦିନ ମଝିରେ ଦିନ ଏମିତି ଛାଡା କରିଥିଲେ ଯୋଉ ଡା କହେ ବୋଉ କରିଥିଲେ ଆମର
ଆଉ ସେମିତି କରିକି ଆଠୁ ଘିଅ ମଡେଇକି କିରି ଘିଅ ଆଉ ଚିନି ମଡେଇକି ଦେବେ ଖାଇବା ପାଇଁ
ହଁ ସେ ହଁ ସେଇଥିପ ଭାରି ଭଲ ଲାଗେ।
ତା ଯୋଉ ଉପର ଟାଣ ଟାଣ ହେଇଯାଇଥିବ ଭଲ ଲାଗେନି କି?
ହୁଁ ହୁଁ ହୁଁ।
ଆମେ ଜାଣିଛୁ ସେଇଟା ଆମର ଖୁଦୁ ପିଠା
ନାଇଁ ଏଇଟା ଛେନାରେ କରନ୍ତି ଆଉ ଏଇଟା ବି ଭଲ ଲାଗେ ଆଉ ଆମର ଆମ ପୁଅ--, ମୋ ଦେଢୁସରଙ୍କ ପୁଅ ଭାରି ଭଲ ପାଏ ତାକୁ ଯେତେ ଦେଲେ ସେ ତା ମାନେ ଆମ ଘରେ ଗୋଟେ କଢ଼େଇ ହେଇଥିବ। ସେ କଢେଇ କଷ କହୁ କ ଏକା ମତେ ଆଣ୍ଟି ଦିଅ ମୁଁ ରଖିଥକି ଖାଇବି ତମେ ଆଉ କେ କିହି ଖାଅ ନା?
ଆ ହଁ।
ଛୁଆଙ୍କୁ ଭାରି ପସନ୍ଦ ଟିକେ ଖଟାଳିଆ ଖଟାଳିଆ ଟିକେ ଲାଗେ ଆଉ ତାଙ୍କୁ ତ ସବୁ ଭାରି ପସ୍ ତଙ୍ଗ ଆଉ ଖାଇବାକୁ ଆଉ।
ଆଉ ଏବେ ତ ରଥଯାତ୍ରା ଆସ୍ ତିଆଳିଆ, ଆଉ ରଥଯାତ୍ରା ଆପଣଙ୍କ ଆଡ଼େ ହୁଏ ନା ନାଇଁ?
ହଁ ଆମ ଗାଁରେ ତ ଠାକୁର ଅଛନ୍ତି ମାନେ ଏବେ ଆର ବର୍ଷ ଠୁ ନୂଆ ମନ୍ଦିର ପ୍ରତିଷ୍ଠା କରାହେଇଯାଇଥିଲା ତ ଶ୍ରୀଜୀଉଙ୍କର ଆଉ ଆର ବର୍ଷଠୁ ଆମ ଗାଁ ରେ ମାନେ ହଉଥିଲା କିନ୍ତୁ ମୂର୍ତ୍ତି ଟିକେ ଜଗନ୍ନାଥଙ୍କ ମନ୍ଦିର ଛୋଟ ଥିଲା ଆଉ। ଆମ ଗ୍ରାମ ଦେବୀଙ୍କ ପଛ ପଟେ ଏବେ ଟିକେ ବଡ଼ ଆକାରରେ ମନ୍ଦିର କରିଛନ୍ତି ବଇଳି ଇ ଜାନୁଆରୀ ମାସକୁ ମାନେ ବୈଶାଖ ମାସକୁ ଆମର ବର୍ଷେ ହେଇଗଲା ଆଉ ଏ ବର୍ଷ ପୁଣି ହବ ରଥ ଧାତ୍ରା ଆଉ ଏଇତ ସ୍ନାନ ପୂର୍ଣ୍ଣିମା ଗଲା ଉ ଠାକୁର ସ୍ନାନ କଲେ। ଆମେ ସମସ୍ତେ ଯାଇଥିଲୁ ଆଉ ସେଠି ସ୍ନାନ ଦେଖିକି ଆସିଲୁ ଏବେ ତ ଠାକ୍ କୁକୁର ଅଛନ୍ତି ଅନନ୍ନଶନ ଘରେ ଏଇନା ପନ୍ଦର ଦିନ ରହିବେ ଆଉ ସେଇଠୁ ତଉ ଉଠିଲା ପରେ ଠାକୁର କ କହନ୍ତି ବରଗଡ଼ା ଚାଉଳ ଭାତ ଖାଇବେ ଆଉ କ କଣ୍ କଳମ ଶାଗ ସେଟା ଖାଇକିନି ରଥରେ ବସିବେ
ହଁ ଆମର ପା ଏବେ ସେମତି ଆମ୍ ଆମର ଏଇପା ଆମ ଛକ ପାଖରେ ଏବେ ଗୋଟେ ନୂଆ ମନ୍ଦିର ମୁଆ ହେଇଛି ଏଇ ରଥ ଯାତ୍ରାରେ ପ୍ରତିଷ୍ଠା ହେବେ। ଠାକୁର ସେଇ ଗାଁ ପାଖର ଗୋଟ୍ ଟେ ଗାଁ ରେ ଦାରୁ ବାହାରିଥିଲେ ସେ ଶ୍ରୀକ୍ଷେତ୍ର ପଣ୍ଡାଙ୍କୁ ବଡ଼ ପଣ୍ଡା ଯିଏ ତାଙ୍କୁ ଠାକୁର ସ୍ୱପ୍ନେଇଲେ।
ଆଜ୍ଞା।
ତପନରେ ଆସିକି କହିଲେ ସିଏ ଏଠୁ ସବୁ ଆସିଥିଲେ ସେ ପଣ୍ଡା ମାନେ ଆଉ ସେଠୁ ବହୁତୁ ଲୋକ ଆସିଥିଲେ ଭକ୍ତ ଠାକୁରଙ୍କର ଆସିକି ସେ ଦାରୁ ଚିହ୍ନଟ କଲେ, ପୂଜା ପାଠ କଲେ, ପାଞ୍ଚ ଦିନ ଯଜ୍ଞ କଲେ। ଆଉ କଲା ପରେଳୁ ମାନେ ଖାଇବା ପିଇବା ବହୁତୁ ସବୁ ହେଲା। ଆଉ ହେଇକି ଏଠୁ ଠାକୁରଙ୍କର ନୂଆ ରଥ ତିଆରି ହେଲା ତିନୋଟି ରଥ ତିଆରି ହେଲା ଯୋଉ ରଥ ନୁହଁ ତ ଆମର ଯୋଉ ଶଗଡ଼ ଏ ନୁଆ, ଶଗଡ଼ ତିନୋଟି ତିଆରି ହେଲା ସେଥିରେ ସେ ଦାରୁଙ୍କୁ ଆଣି ଆମର ଏଇଠି ସେ ଆମ ଛକ ପାଖରେ ସେ ମନ୍ଦିର ପାଖ ପାଖରେ ରଖିଛନ୍ତି ଠାକୁର ଏବେ ତିଆରି ଚାଲିଛନ୍ତି ଏଇ ରଥଯାତ୍ରା ବେ ଠାକୁର ପ୍ରାଣ ପ୍ରତିଷ୍ଠା ପାଇବେ ଆଉ ପ୍ରତିଶ ଟା ପାଇଁ ବହୁତ ଆଡୁ ଲୋକ ଆଉ ଭକ୍ତ ସବୁ ଆସୁଛନ୍ତି ଆଉ ବଡ଼ ଏକାରରେ ଏ ବର୍ଷ ରଥ ଯାତ୍ରା ହବ ହୁଏ ଆମ ଗାଁ ପାଖରେ କିନ୍ତୁ ଗାଁରେ ହୁଏ ଛୋଟ ଆକାରର ଆକାର କିନ୍ତୁ ଏ ବର୍ଷ ବଡ଼ କାଳରେ ଠାକୁର ଇ ଛକରେ ଆଗେ
ହୁଁ ହୁଁ।
ଆଉ ଆସନ୍ତୁ ଆମର ଏ ଏତେ ତ ବହୁତ ଭକ୍ତ ସବୁ ଆସୁଛନ୍ତି କେବେ ଆସନ୍ତୁ ଦେଖି ସେଇ ରଥଯାତ୍ରାକୁ ଆସ ଆସିକି ଦେଖିବେ ଆମ ଛକ କେମିତି ସବୁ ହଉଛି, ବର୍ଷ କେତେ ବଡ଼ ଆକାରରେ ଯାକ ଜମା କରେ ସବୁ ଦୋକାନ ବଜ଼ାର ପଡିବ। ଆଉ ରଥଯାତ୍ରା କେମିତି ମହାପ୍ରଭୁଙ୍କର ହେବ? ସବୁ ଦେଖିକି ଯିବେ ଶ୍ରୀକ୍ଷେତ୍ରରେ ତ ଦେଖିଥିବେ ଶ୍ରୀକ୍ଷେତ୍ରରେ ଦେଖିଥିବେ ଆଉ ଆମେ କଣ ସବୁବେଳେ ଚାହିଁଲେ ଯାଇପାରୁନାହାନ୍ତି।
ହଁ।
ଆଉ ତାପରେ ତ ଶ୍ରୀକ୍ଷେତ୍ର ରେ ବହୁତ ଭିଡ ହୁଏ। ଆଉ ସବୁବେଳେ ଆମେ କଣ ଯାଇକି ବି ଠାକୁରଙ୍କ ରଥ ଟାଣି ପାରନ୍ତି ନା ଦେଖିପାରନ୍ତି? ଯୋଉ ଦଳା ଚକଟା ତ ହୁଅନ୍ତି ସେଠି ଯେମିତି ଆଉ ତେଣୁ କରି ଆମେ ଠାକୁରଙ୍କ ମନରେ ଭକ୍ତି ଥିଲେ ତ ଭଗବାନ ଯୋଉଠି ଚାହିଁବା ସେଠି
ହଁ ହଁ ସେଇଟା ତ ସେ ତ ଭାବ ବିନଦିଆ ସେ ତାଙ୍କୁ ଜୋଉରୁ ରେ ଯିଏ ଯେତେବେଳେ ଚାହିଁବ ସେ ତାଙ୍କୁ ଡାକିବ ସେ ଦେଖା ଦେବେ ସେତିକି ଭାବ ମନରେ ରହିବା ଦରକାର ତାଙ୍କ ପ୍ରତି କିନ୍ତୁ ସେ କେତେବେଳେ କୋଉ ରୂପରେ କାହାକୁ ମିଳିବେ ସେଇଟା ତ କିଏ ଜାଣି ନାହାନ୍ତି
ହଁ ଆ ତେଣୁକରି ଏଇଠି ଟିକେ ଠାକୁରଙ୍କୁ ଆମେ ସେ ଉ ଦେଖିବା ଆଉ ରଥରେ ସେଇଠି ଦେଖିଥାନ୍ତେ ଏଇଠି ଟିକେ ଦେଖିବା ଆଉ। ହଁ।
ନିହାତି ନିହାତି ନିହାତି ଆପଣ କହିଛନ୍ତି ନିହାତି ଆମେ ଯାଇକିନି ଟିକେ ଦର୍ଶନ କରିବା ମହାପ୍ରଭୁଙ୍କୁ
ହଁ।
ଯିବି ଆଉ। ଯା ହଉ ଆପଣ ଏ ଟିକେ କହିଲେ ଏଇଟା ମତେ ଭଲ ଲାଗିଲା ଯେ ଆପଣଙ୍କରେ ଯୋଉ ପ୍ରାଣ ପ୍ରତିଷ୍ଠା ହବ ମହାପ୍ରଭୁଙ୍କର ନିହାତି ଆମେ ଯିବାକୁ ଚେଷ୍ଟା କରିବୁ ଆଉ ଆପଣଙ୍କୁ ବି ବହୁତ ଅଶେଷ ଅଶେଷ ଧନ୍ୟବାଦ ଯେ ଆପଣ ଏତେ ସୁନ୍ଦର କଥା ଟ କହିଲେ ଆଉ ମନ୍ଦିର ଦେଖିବା ପାଇଁ ଠାକୁରଙ୍କୁ ନିମନ୍ତ୍ରଣ ଦେଲେ ଧନ୍ୟବାଦ ଆପଣଙ୍କୁ
ହଉ ଆଉ ଯାଆନ୍ତୁ ଆଉ କଣ ମୁଁ ଯାଉଛି ଏବେ ଟିକେ ରୋଷେଇ କରିବି ପିଲାମାନଙ୍କ ତା ପାଇଁ ଶୋଇ ପଡିବେ ପିଲାମାନେ ଆଉ କେତେବେଳେ ଫାଙ୍କା ହେଲେ ମୁଁ ଆପଣଙ୍କୁ କଲ୍ କଥା ହେବା ଆଉ।
ହଁ ହଁ ନିହାତି ନିହାତି ଆପଣ ନିହାତି କଲ କରି କଥା ହବା ଆପଣ ଫୋନ କରିବେ ହଉ ରଖନ୍ତୁ ଆପଣ ଜା